ହୁ
ହଁ ନମସ୍କାର ଆଜ୍ଞା ନମସ୍କାର। ହ୍ୟାଲୋ ସୁବିଲ ଆପଣଙ୍କୁ। ହଁ କିଛି ନାହି ଏବେ ଶୋଇଥିଲିନ ଶୋଇକି ଉଠିଲି ଏବେ ଆଉ।
ଅ ହଃ ଆଉ ଖାଇସାରିଛନ୍ତି।
ହଁ ଖାଇସାରଛି ଖାଇସାଇକି ତ ଶୋଇଥିଲି। ଏବେ ଉଠିଲି ବର୍ଷା ତ ବହୁତ ଜୋର ହଉଛି ଏପଟେ।
ଉଁ ହୁଁ।
ସେପଟେ ତ ବର୍ଷା ହୋଉଚି ଆପଣଙ୍କର।
ନା ଏପଟେ ବର୍ଷା ହୋଉନା ହୋଉନି। ଏବେ ଉଁ କାଉଁଳେଇକି ଅଛି ମେଘ ବି ଉଠୋଉଚି।
ମନା କରଚେ ନବ ମୁଁ ବାହାରେ ଡ୍ରେସ୍ ଶୁଖେଇଥିଲୁ ସଡନ କି ବର୍ଷା ହେଲା। ରୁମମେଣ୍ଟ ଥିଲେ କ୍ଲାସରେ ଫୋନ କଲେ ଯାଇକି ପୁରା ଭିଜି ଯାଇଛି ଫୁଣି ସେଇ ସାଙ୍ଗ ବୋହୁତ ଜୋରରେ ବର୍ଷା ହୋଉଚି। ଏପଟ ଆଡେ।
ଆଉ କଣ ଖାଇଚନ୍ତି?
ଖାଇଛି ସେଇଠ ତ ଭାତ ଖାଇକି ଶୋଇଥିଲି ଭାତ ଡାଲି ଆଉ ଆଳୁ ପୋଟଳ ଚିପସ୍ ଖାଇକି ଶୋଇଥିଲି ଆଉ ଏବେ ଉଠିଲା ପରେ ସନ୍ଧ୍ୟା ହେଲେ ଯହା ଖାଇବୁ ଆଉ। ହୁଁ
ଓହୋ ଆଉ ସବୁ ଭଲ ନା?
ହଁ ତମେ କଣ ଖାଇଚ ଏବେ?
ଏ ଏବେ ଯୋଉ ଚୁଡା ସ ସନ୍ତୁଳା ଖାଇଥିଲୁ ଏଇ ଯୋଉ ସାଙ୍ଗମାନେ ସବୁ ତିଆରି କରିଥିଲେ ମିଶିକି। ଚୁଡା ଆ ଚୂଡ଼ାକୁ ଏ ଯୋଉ ହ ହଷ୍ଟେଲରେ ତ ଗ୍ୟାସ ନାହିଁ। ଆମେ ହପଟରେ ଚୂଡ଼ା ସନ୍ତୁଳା ତିଆରି କରିକି ଖାଇଚୁ ଲାଇନରେ।
ଚୁଡା ସାନ୍ତୁଳିକି ଖାଇପାରୁଛନ୍ତି।
ହଁ।
ବୋହୁତ ଟାଇମ ଲାଗୁଥିବ ହଟପଟରେ କଲା ବେଳକୁ।
ସେମତି କହିବାକୁ ଗଲେ ଦଶ ପନ୍ଦର ମିନଟି ଲାଗିଯାଏ। ଆଉ ହପ ହପଟଟା ଟିକେ ଅଧିକ ଗରମ ହେଇଗଲେ ସେଇଟା ଆମ୍ପେ ଆମ୍ପେ ଭିଗିଯାଏ ନା। ତ ଫୁଣି ଥରେ ଉଁ ତାକୁ ଉଁ ଗରମ କରିଲା ବେଳେ ଟିକେ ଟାଇମ ଲାଗିଯାଏ ସେଇଥିପାଇଁ ଟିକେ ଟାଇମ ଲାଗ ନହନେ ଚୁଡ଼ା ସନ୍ତୁଳା ଆଉ ମୋ ସାଙ୍ଗ ବୋହୁତ ଭଲ ଭାବରେ ତିଆରି କରେ ଏ ପାଏ ତାକୁ କହିଲେ ଆ ସିଏ କରିଦିଅନ୍ତି ଆମ ଆମେ ଖାଉ।
ହଁ ସେ ସେ ତିଆରି ମାନେ ସାଙ୍ଗମାନେ ମିଶିକି ତିଆରି କ
ହଁ ହଁ ଆଉ ଆପଣଙ୍କୁ ଚୁଡା ସନ୍ତୁଳା ଭଲ ଲାଗେ?
ଆଉ କଣ କଣ ତିଆରି କରିକି ଖାଉଚ?
ଓ ଆପଣଙ୍କୁ ଭଲ ଲାଗେନା ନାଇଁ ଚୂଡାସନ୍ତୁଳା?
ହଁ ମତେ ଭଲ ଲାଗେ। ଭଲ ଲାଗେ ଯେ ଆମେ ଖାଇନି ବୋହୁତ ଦିନ ହେଲାଣି ହଷ୍ଟେଲରେ ବ୍ରେକଫାଷ୍ଟ ଯେତେବେଳେ ଦିଅନ୍ତି ସେତେବେଳେ ଖାଏ ନହଲେ ଆଉ ଉଁ ଫାଇନ୍ ଦିଅ।
ଆଉ ହଷ୍ଟେଲରେ ସି ଚୁଡା ସନ୍ତୁଳା ଅଲଗା ନିଜେ ତିଆରି କରିବୁ ଚୁଡ଼ା ସନ୍ତୁଳା ଅଲଗା। ହଷ୍ଟେଲରେ ଶୁଖି
ସେମାନେ ଯୋଉଟା କରନ୍ତି ସେଟା ଶୁ ହଁ ତା ସହିତ ତରକାରୀ ଦିଅନ୍ତି। ହଁ ଆମେ ଯୋଉଟା ନିଜେ ଶୁଖିଲା କରିକି ଖାଆନ୍ତି ବୋଧେ ସେଟା ଆମେ ମିଠା ପ
ମି ମିଠା ପକାନ୍ତି ଆଉ ଶୁଖିଲା ବି ନଥାଏ ଟିକେ ଓଦାଳିଆ ଥାଏ। ଚୂଡ଼ାକୁ ଧୋଇକି ପକେଇଥାନ୍ତି ଆଉ ସିଏ ଶୁଖିଲା ପକେଇଥାନ୍ତି।
ହଁ।
ଆଉ ଏତିକି ଫରକ। ଆଉ ଆପଣଙ୍କୁ ଯୋଉ ପନିର ଉଁ ତରକାରୀ ଭଲ ଲାଗେନି?
ହଁ ମତେ ପନିର ପସନ୍ଦ ପନିର ଆଉ ଛତୁ ଭେଜର। ହୁଁ।
ଛତୁ ଖା କଣ ଛତୁ ଖାଆନ୍ତି କୁଟା ଛତୁ ନା ଯୋଉ
କୁଟା ଛତୁ ମତେ ବୋହୁତ ପସନ୍ଦ। ସବୁ ମାନେ ସବୁ ଛତୁ ତ ଖାଏ ମୁଁ କୁଟା ଛତୁଟା ବୋହୁତ ପସନ୍ଦ ସେଇ ଖାଲି ପିଆଜ ପକେଇ ଭାଜଦେଲେ ମସ୍ତ ଲାଗେ ସେଟା।
ଆଉ ସେଇଟା ନି ଏଇ ଯୋଉ କୋଟା ଏଇ ଆମ୍ପେ ଆମ୍ପେ ପ୍ରାକୃତି ଗରୁ ହେଇଚି ସେ ଭଲ ଲାଗେ ଆଉ କିଣା ପଟାସ ତ ଟିକେ ଅ ଭଲ ଲାଗେନି ଏତେଟା ବି ସେଟା
ନାଇଁ। ନଡ଼ା ଛତୁ ଯୋଉଟା କୁଟା ରେ ଯୋଉଟା ଉଠିଥିବ ସେଟା ମସ୍ତ୍ ଲାଗେ ମସ୍ତ ଟେଷ୍ଟ ଲାଗେ। ଆଉ ତାସହିତ ଟା ବୋହୁତ କମ ଉଠିଥାଏ ବୋଲି ଆଜ୍ଞା
ବାଲିଛତୁ ଖାଇଚନ୍ତି ନା?
ନାଇଁ ବାଲି ଛୋଟୁ କୋଉଟା କୋହୁଛନ୍ତି ମୁଁ ଜାଣିନି।
ଏଇ ଯୋଉ ବାଲି ଏଇ ଯୋଉ ବିଲରେ ହେଇଥାଏ ଯୋଉ ଛ ପୁରା ଧଳା ଧଳା ଆଉ ପୁରା ଛୋଟ ଛୋଟ ତାକୁ ଆଣି ଖୁଣ୍ଟିକି ଆଣି ଟିକି ଆସିକି ବାଛିକି ତାପରେ ନାଡ଼ିଟାକୁ ପକେଇ ଦିଅନ୍ତି ଆଉ ବାଲି ହେଇଥାଏ ନା ଆଉ ତା ଟିକେ ଉପରକୁ ସେ ନାଡିଟା। ହଏ ସେ ଛୋଟ ନାଡ଼ିରେ ଆଉ ତା ଥାଏ। ସେଟା ପାଣିରେ ପକେଇକି ଉ ବାଲି ବାହାର କରିଦିଅନ୍ତି ଧୋଇ ଦିଅନ୍ତି ଭଲସେ ଯେମିତି ବାଲି ନ ଲାଗିବ, ତାପରେ ଆଳୁ ପିଆଜ ପକେଇକି ଆଉ ସେ ଛତୁ ପକେଇକି ଭାଜନ୍ତି ସେ ଟା ବାଲିିଛ ବାଲି ଛତୁ ସେମିତି ବି ଏଇ ହୁକାରେ ହେଇଥିଲେ ତାକୁ ବି ହୁକା ବି ଛତୁ କୁହନ୍ତି। ଯେଉ ଉଇ ହୁଙ୍କା ସାପ ହୁକା ଯୋଉ ହୁକାମାନଙ୍କର ହୋଇନଥାଏ ସେମାନଙ୍କର ଛତୁ ହେ
ଆଚ୍ଛା ମାନେ ବାଲିରେ ବି ଛତୁ ଉଠେ? ନର୍ମାଲି ବାଲିରେ ବି ଉଠେ କି କେମିତି ଉଠେ?
ଗୋଟେ ଅଂଶ ଗୋଟେ ଭାଗ ଥାଏ ବାଲି ଅଂଶ ଦିଇ ଭାଗ ଥାଏ। ସେଥିପାଇଁ ସେଇ ସେଇ ଯୋଉ ଜାଗା ମାନଙ୍କରେ ବାଲି ଛତୁ ହେଇଥାଏ।
ଓ ମାନେ ମାଟି ଟା ବି ଟିକେ ଉର୍ବର ଥିବା ଦରକାର ମାନେ ଭଲସେ ହେଇପାରୁଥିବା ଦରକାର ଗଛ ବଢି ପାରୁଥିବା ଦରକା ନର୍ମାଲ ବାଲିରେ ତ ଉଠିବନି? ନହେଲେ ମୁଁ ଆପଣଙ୍କ ଗଛ ଶୁଣିଲି ମୁଁ ନିଜେ ଭାବୁଥାନ୍ତି କି ଯେ ବାଲିରେ ବି ଯାଉଚି ମୁଁ ବି
ଆଉ ଚାଷ ବାଲି ତମେ ଚାଷ କରିବ?
ଭାବିଲି ବାଲିରେ ଯଦି ଉଠି ପଡୁଥିବ ତାହେଲେ ସେଟା ବୋହୁତ ଭଲ ମାନେ ସବୁ ଜାଗାରେ ଉ
ନା ନା ଏଇ ଟାଇମ ରେ ହିଁ ହୁଏ ବାଲି ସହିତ ଯୋଉଁ ମାଟି କିଛି ଅଂଶ ଥାଏ ସେ ସେଥିରେ ହୁଏ।
ସେ ନଡା ଛତୁ କେମିତି ଫୁଟାନ୍ତି ମତେ କହିପାରି ଜାଣିଛନ୍ତି ନଳା ଛତୁ?
ତ ଯେଉଁ ଗର୍ଜନ ଛତ ତ?
ହଁ ଯୋଉ ପୁଟା ଛତୁ କୋଉଟା କୋହୁଚନ୍ତି।
କୁଟା ଛତୁ କୁଟା ଛତୁ ତ ଏବେ ମିଳୁଚି ମଞ୍ଜି। ଚାହିଁଲେ ବି ମଞ୍ଜି କିଣିକି ଆଣିକି କୁଟା କୁଟାରେ ପକେଇକି ପାଣି ଫାଣି ଦେଇକି ଆମେ ଯୋଉ ଛତୁ ବାହାର କରିପାରିବା ଆଉ କୁଟା ଛତୁ କହିବାକୁ ଗଲେ ଯୋଉ ସ୍ଵର୍ଣ୍ଣ ଧାନରେ ସ୍ୱର୍ଣ୍ଣ ଧାନରେ ଯୋଉ କୁଟାଟାକୁ ନେଇକି କୁଟା ଛତୁ ତିଆରି ହୁଏ। ଖାଲି କୁଟାଟା ହଁ ଖାଲି କୁଟ ଟା ପଚିଗଲେ ସେଟା ସେଇଟାରେ ହିଁ ଛତୁ ତିଆରି ହୁଏ।
ମାନେ ତାକୁ ପଚେଇିବାକୁ ପଡେ ପାଣି ଦେଇକି ବୋଧେ ପଚିବାକୁ ପ
ହୁଁ ହୁଁ। ହୁଁ ହୁଁ ଡେଲି କିଛି ନା କିଛି ପାଣି ଦେଲେ ଯେ ଆପେ ଆପେ ପଚି ପଚି ପଚି ପଚି ଏନ୍ତୀ ଲାଷ୍ଟ ବେଳୁକୁ ସେ ଗୁ ଫୁଟା ଛତୁକୁ ଆରିବ।
ଅକ୍ଚୋଲି ସେଇଟା ବହୁତ ଦାମ ବି ସେ ଛତୁର। ସେଥିଲାଗି ତ ସବୁବେଳେ କିଣିକି ଖାଇ ହୁଏନି।
ଜଉ ଉଁ। ଗର୍ଜନ ଛତୁର ଦାମ ଅଧିକା କାରଣ ସେଟା ପ୍ରାକୃତିକ ଜିନିଷ ନା ଯୋଉ ଶ୍ରାବଣ ମାସ ବଳୁକୁ ଠିକ୍ ବର୍ଷା ବିଜୁଳି ଘଡ଼ଘଡ଼ି ସଏ ସେଇ ଟାଇମରେ ଅଧିକାଂଶ ମାରେ। ମାଏନା ତାପରେ ସେ ଯୋଉ ଯୋଉ ଜାଗାରେ ଘଡ଼ଘଡ଼ି ବିଜୁଳି ମାରିଥାଏ ସେ ଜାଗାରେ ସେଇ ଯୋଉ ଛତୁ ହେଇଥାଏ। ହେଇଥିଲେ ସେ ମାନେ ତା ନାଡି ଟା ବହୁତ ଲମ୍ବା ଆଉ ଛୋଟ ଛୋଟ କଢ ହେଇଥାଏ।
ୱହଁ।
ଆଉ ସେ ସେଥିଲାଗି ଛତୁ ଗୁଡା ବହୁତ ଦାମ ଆଉ ସେଟା ଭେଶୀ ଟେଷ୍ଟି ଲାଗେ ଖାଇଲା ବେଳକୁ
ଉଁ ହୁଁ। ଆଉ ସେଥିପାଇଁ ସେ ରିନସ ତାର ଅଧିକ ଦାମ ସେ ଖାଇଲେ ବି
ମୁଁ ଜାଣିନି ଛତୁ ଟା ତ ମାନେ ନ୍ୟଚୁରାଲି ହଉଚି ନାଇ ମ ଛତଟାକୁ ଆଇଁଶ କଣ ପାଇଁ କୁହନ୍ତି କେଜାଣି?
ଉଁ କିଛି ଲୋକ ସେମତି ହିଁ ମାନନ୍ତି। ମାନନ୍ତି ବୋଲି ବୁ
ତେବେ ବେ କଖାରୁ ବି ଖାଇଲେ କହିବେ ସେଟା ଆଇଁଷ। ଏଟା ନ୍ୟାଚୁରାଲ ଜିନିଷଟା ତ ମାରିକି ତ କାକୁ ଖାଉନାହାନ୍ତି ନା କୋଉ ଜୀବକୁ କେମତି କେ ତୁ ଜାଣିଚୁ ନା ଆଇଁଷ ବୋଲି କୁହନ୍ତି।
ହୁଁ ଅ ଯୋଉ ମୁଁ ଶୁଣିଥିଲି କଣ ଏମିତି ଗୋଟେ ଶୁଣିଥିଲି ଉଁ ଯୋଉ କାହାର ଗାଈର ମାଂସ କୁ କୁଟା ଉପରେ ପକେଇକି ତାପରେ କଣ କଣ ଏମିତି ପକେଇଥିବାରୁ ସେ ଛତୁ ହେଇଥିଲା ଛତୁ ଖାଇଥିଲେ କିଏ ଜଣେ
ଏମିତି
ହୁଁ ଠିକ ସେ ଜାଣିନଥିବି। ଠିକ ସେ ଜାଣିନି ତାହଲେ ଆଉ ହଉ ବଇଁଚକୋଳି ଖାଇଛନ୍ତି ବଇଁଚକୋଳି ଖାଇଛନ୍ତି
ହଁ ହଁ ଖାଇଛି ଛୋଟ ଛୋଟ ଛୋଟ ଛୋଟ କୋଳି ତ
ଖଟା ମିଠା ଲାଗିଲେ ଆଉ ଏବେ ତ କୁସୁମ କୋଳି ହଉଚି କୁସୁମ ପୋଳି ଆପଣ ଖାଇଚ
କୁସୁମ କୋଳି ମୋର ଗୋଟେ ସାଙ୍ଗଟେ ଧରିକି ଆସିଛି ସେ ବଲାଙ୍ଗୀରରୁ ଆସଚି ସେ ଧରିକି ଆସି ଗିଷ୍ମ କୋଳି। କୁସୁମ କୋଳୀ ଧରିକି ଆସଛି ଆଉ ଗୋଟେ କଣ ଧୀ
ଆଉ କୁସୁମ କୋ କୁଷୁମ କୋଳି ଅଧିକ ଖଟା।
ହଁ ତାପରେ ଏଇ ଟାଇମ ରେ ବି ଜାମୁ କୋଳି ହଉଛି।
ଜାମୁ କୋଳି ବି ହଁ ଜା ଜାମୁ କୋଳି ବି ସାବିତ୍ରୀ ଟାଇମ ରୁ ହିଁ ବାହାରି ଆସିଥାଏ। ଆଉ ଏବେ ବି ହଉଚି ଗୋଟେ ଗୋଟେ ଜାଗାରେ।
ହଁ ଆମ ଆମ ହଷ୍ଟେଲ ପାଖରେ ବି ଗୋଟେ ଆମ ହଷ୍ଟେଲ ଭିତରେ ହିଁ। କ୍ୟାମ୍ପସ ଭିତରେ ଗୋଟେ ଗଛ ଥିଲା ସେ ଗଛଟା ପୁରା ସଫା ହେଇଯାଇଚି। କେମିତି କେଜାଣି ତାକୁ କେ ତୋଳି ଦେଇଚି କି ସେ ସବୁ ଝଡି ଯାଇଛି
ଉଁ ହୁଁ। ଆମ ହଷ୍ଟେଲ ପାଖରେ ତାହଲେ ଗୋଟେ ଗୋଟେ ଲିଚୁ କୋଳି ଗଛ ଥିଲା ତାକୁ ଆମ ଝାଡ଼ିକି ସବୁ ଖାଇ ଦେଇଛୁ ଆଉ ଗୋଟେ ଲିଚୁ କୋଳି ଯେ ତାକୁ ଜାଲ ଦେଇକି ରଖିଥିଲେ ତାକୁ ଆମେ ଆସିଲା ବେଳକୁ ଛୁଟି ପରେ ତାକୁ ନେଇଯାଇଛନ୍ତି ସବୁ। ନେଇକି ବିକ୍ରି କରିଦେଇଛନ୍ତି।
ହଁ ସେଟା ବିକ୍ରି କରିଦେଲେ ତାର ବି ବହୁତ ଦାମ ହଉଛି ନା ଡାଇବେଟିକ ଲୋକ ସବୁ ଖାଉଛନ୍ତି ନା? ତାକୁ ତା ମଞ୍ଜି କୁ ବି ଗୁଣ୍ଡ କରିକି ବାଟିକି ଖାଆନ୍ତି।
ଲିଚୁ କୋଳି ର?
ନାଇଁ ଲିଚୁ ଲିଚୁ କୋଳି କଥା କହୁଛି ଲିଚୁ କୋଳି ତ କେବେଠୁ ବୋଧେ ଝଡିଗଲାଣି କି କଣ। ସେଇ ଖରା ଟାଇମ ରେ ସେ ପାଚିଥିଲା ଆମ୍ବ ଟାଇମ ରେ। ଲିଚୁ କୋଳି ତ ଏବେ ଆଉ କୋଉଁଠି ନାଇଁ ଆମ ହଷ୍ଟେଲ କ୍ୟାମ୍ପସ ରେ ଗୋଟେ ଗଛ ଥିଲା ଯେ ଆମେ ଥିଲାବେଳେ ସେ ପାଚିଲାନି ଆମେ ଘରକୁ ଗଲାପ ସେ ପୁରା ପାଚିଗଲା ତାପରେ ଗଛ ପୁରା ସଫା।
ଉ ହୁଁ ଆମ ଏପଟରେ ବି ସେମିତି ହେଇଗଲା। ପାଚିଗଲା ସବୁ ସଫା କରିଦେଇଚନ୍ତି ମାନେ ଟିକେ ଟିକେ ପାଚି ଆସିଲା ସ ଛୁଆ ଯାଇକି ନେଇ ଆସିସନ୍ତି। ଆଉ ହଷ୍ଟେଲ କ୍ୟାମ୍ପସ ଭିତରେ ଗୋଟେ ଆଉ ଗୋଟେ ବଡ଼ ଗଛଟା ଥିଲା ତାକୁ ଅ ଜାଲ ଘୋଡେଇକି ରଖିଥିଲେ ଆମେ ଆସିଲା ଆଳକୁ ଆଉ ନାହିଁ।
ସେଇ ଜିନିଷ ଟା ଏତେ ସମସ୍ତଙ୍କର ପସନ୍ଦ ଯେ ସେ ଜିନିଷ ତା କେତେବେଳେ ବି ଅନଆଭେଲେବୁଲ ହେଇଯାଉଛି।
ହ୍ୟାଲୋ ଟାଇମ ହେଇଗଲାଣି। ଆଉଥରେ କଲ୍ କରି ଟାଇମ୍ ହେଇଗଲାଣି ଆଉଥରେ କଲ୍ କରିବି।
ଆଜ୍ଞା।
ଟାଇମ ହେଇଗଲାଣି ଆଉ ଥରେ କଲ୍ କରିବି?
ହଁ ହଁ ହଁ ହଁ ହଁ କରନ୍ତୁ ଥରେ। ଆଲୋ ରହ ମୁଁ କୋଉଁଠି ଥୋଇଲି ମୋ ବେଡରେ ହିଁ ପଡ଼ିଥାଏ। ମୁଁ କ୍ଲାସ କୁ ବେଳେବେଳେ ନେଇଯାଉଛି ଗୋଟୋ ଟାଇମ ଟିକେ ବୁଲେଇ ଦେଇକି ଯା। ଜାପୁନା।